ମ୍ୟାଡାମ ନମସ୍କାର କଣ କରୁଥିଲେ?
ଏଇ ଘରେ ବସିଥିଲି।
ଉୁଁ ହୁଁ ଆଉ କାମ ସବୁ ସୋଇଲାଣି?
ହଁ କାମ ସରିଲାଣି ଏଇ ନ ଟିକେ ଘର ଓଳେଇଥାନ୍ତି ଆଉ।
ଉଁ ହୁଁ। ଆଉ ଯେ କଣ ରୋଷେଇ କରିଥିଲ?
ଆଜି ରୋଷେଇ ହେଇଥିଲା ଡାଲି ଆଉ ବେସନ ଢୋକା। ବେସନ ଡୋକା ବାଇଗଣ ଭର୍ତ୍ତା।
ଓଁ ହଁ ଆଉ ତମର ସବୁଠୁ ଭଲ ରୋଷେଇ କୋଉଟା ହୁଏ?
ଭଲ ରୋଷେଇ କଣ ସବୁ ସେମିତି ନର୍ମାଲ ଆଉ ଭଲ ମୁଁ ଏତେ ଭଲ ରାନ୍ଧିିପାରେନି।
ମନ୍ଦ ଦେସ ନା?
ତମର କଣ ହେଇଥିଲା ଆଜି?
ଆମର ଆଜି ହେଥିଲା ଭାତ ଡାଲି ପନିର୍ ପୋଟଳ କୁରୁମା। କଦଳୀ ଭଜା ଆମ୍ବ ଆଉ ପାମ୍ପଡ।
ଆଉ ତମର ବଢିଆ ରଜ ଭୋଜି?
ଆଉ ବାପଘର ଆଇଚୁ ଆଉ ଖାଉଚୁ।
ହଁ ଏନିକି ରହିବ ନା ପଳେଇବ?
ଅଛି ଏନକା ଅଛୁ ବୁଧବାର ଆଡକୁ ଯିବା ଆଉ।
ହଁ ଆଉ ରଜ ଭଲରେ ଗଲା?
ହଁ ରଜ ଭଲ ରେ ଗଲା। ହୁଁ ପୁଅଟେ ଝିଅଟେ?
ହଁ।
ହୁଁ ହୁଁ।
ପୁଅ ଟେ ଝିଅଟେ ପୁଅ ପାଞ୍ଚ ବର୍ଷର ହଁ ପୁଅ କୁ ପାଞ୍ଚ ପ୍ଲସ୍। ଆଉ ଝିଅକୁ ଏଇ ଦୁଇ ମାସ।
ହଁ ହ କୁନି ବେବିଟା ଆଉ।
ହଁ ଛୋଟ ପିଲା ଟେ।
ଆଉ ଘରେ କିଏ କିଏ ସମସ୍ତେ ଅଛନ୍ତି?
ଘରେ ମୋ ଶାଶୁ ଘରେ ମୁଁ ରୁହେ ଶାଶୁ ଘରେ ଶାଶୁ ଶଶୁର ସ୍ଵାମୀ? ଛୁଆ ଦିଟା ଆଉ।
ଓ ହ ଆଉ ଆଉ ତମକୁ କୋଉଟା ବେଶୀ ଭଲ ଲାଗେ ଖାଇବାକୁ?
ଖାଇବାକୁ ଖାଇବାକୁ ତ ଭେଜେ ଭଲ ଲାଗେ ସବୁ ଖାଏ ସେମିତି। ଖାଇବାରେ କିଛି ବାରେନି ସବୁ ଖାଏ।
ହୁଁ ହୁଁ କୋଉଟା ବେଶୀ ଭଲ ଲାଗେ?
ବେଶୀ ମୋତେ ମିଠା ଆଇଟମ୍ ସବୁ ବେଶୀ ଭଲ ଲାଗେ।
ଓହୋ ମିଠା ଆଇଟମ୍ ଶିଖିଛନ୍ତି?
ବନେଇବା ପାଇଁ
ହଁ।
ବନେଇବା ମିଠା ଆଇଟମ୍ ବନେଇବା ଜାଣିନି ବନେଇବା ହଁ ମିଠାରେ ସେମିତି ଖିରି ଏଇ ସବୁ ବନେଇ ପାରିବି କିନ୍ତୁ ମିଠା ଆଇଟମ୍ ଯୋଉ ସବୁ ରସଗୋଲା ଏଇ ସବୁ ପସନ୍ଦ ହୁଁ।
ହଁ ଆଉ
ଆଉ ରଜରେ କୁଆଡେ ବୁଲି ଯାଇଥିଲ?
ନାଁ କୁଆଡେ ଯିବୁ ଆମ ଘର ପଛ ପଟେ ପା ରଜ ହଉଥିଲା। ଆଉ ସେ ରଜ ମହୋତ୍ସବରେ ଦୋଳି ଫୋଳି ପଡିଥିଲା। ଖେଳୁଥିଲୁ ଉଁ କବାଡି ଖେଳ ହଉ ଥିଲା ହଁ କବାଡି ଖେଳ ହଉଥିଲା। ଆଉ ପଟା ଦୋଳି ହେଇଥିଲା ନିସୁଣୀ ଦୋଳି ଆଉ ଗୋଟେ ସେ ପଟାରେରେ ବାଉଁଶ ଲଗେଇ ଚକିରି ଭଳିଆ ହେଇଥିଲା ସେ ଚକିରି ଦୋଳି ଗୋଟେ ଏମିତିବୁ ଖେଳା ଖେଳି ହେଉଥିଲା କବାଡି ଖେଳୁଥିଲୁ।
ହଁ ବଢିଆ ଆଉ ତମର ତ ବଢିଆ ର ଅଛ।
ହଁ ଆମର ରଜ ଏଇଆ ଚାଲିଥିଲା ଆଉ ଭୋଜି ଭାତ ହେଇଥିଲା।
ହଁ ରଜା ଧୀରେ ଧୀରେ କମି କମି ଗଲାଣି ଆଗରୁ ସବୁ ପିଲାବେଳେ ଯେମତି ରଜା
ହଁ ସବୁ ଜୋରରେ ଥିଲା ଏବେ କମି କମି ଗଲାଣି କିନ୍ତୁ ଆମ ଗାଁରେ ତ ଏ ବର୍ଷ ଥିଲେ ଭଲରେ ଆଉ ସବୁ ବାହାଲା ଝିଅ ମାନେ ସବୁ ଆସିଥିଲେ। ସବୁ ରଜମଉଜ କରିଥିଲେ ଆଉ। ହଁ।
ହଁ ବଢିଆ ଆଉ।
ଆଉ।
ଆଉ ତମ ଶାଶୁଘରେ ସବୁ କିଏ କିଏ?
ଶାଶୁଘର ଅଛନ୍ତି ଶାଶୁ ଶଶୁର ଆଈ ଶାଶୁ ନଣଦ ଦିଅର ଆଉ ଜେଜେ ଶାଶୁ ଦାଦା ଶଶୁର ଆମେ ସବୁ ଅଛନ୍ତି।
ହ ତମର ତ ବଡ ପରିବାର ଆଉ।
ହୁଁ। ଆମର ଦା ଦିଅର ଅଛନ୍ତି ମୋର ତିନି ଜଣ ଆଉ ନଣନ୍ଦ ଅଛନ୍ତି ପାଞ୍ଚ ଜଣ ଆଉ ଖୁର୍ଦ୍ତାସୁର ମାନେ ମଝିଆ ବାପା ମଝିଆ ସାନ ଶଶୁ ସାନ ଶ୍ୱଶୁର ଜେଜେମା ସବୁ ଆମର ଅଛନ୍ତି। ମଝିରେ ମଝିରେ ଆମର ଭଣଯା ଭଣଯା ମାନେ ପଳ ଆସନ୍ତି। ମଣଜ ପାଖ ତ ଆଉ ସବୁ ପଳେଇ ଆସନ୍ତି ବୁଲି ବୁଲାକି ଯାଆନ୍ତି ଆଉ।
ପାଖରେ
ହଁ।
ହଁ।
ବଣଜା ମାନେ ସବୁ ଆସନ୍ତି ହେରା।
ହଁ ପାଖରେ ମାମୁଁ ଘର ବୁଲି ପଳେଇ ଆସନ୍ତି ଆଉ।
ହଁ ବୁଲିବାଲିକ ଯାଆନ୍ତି ଆଉ।
ହଁ କେତେ ଜଣ ଭଣଜା ତମର
ମୋର ଭଣଜା ଦି ଜଣ ଆଉ ଭାଣୀ ଦୀ ଜଣେ
ଓହୋ ଆଉ ତମର ପିଲାପିଲି?
ମୋର ଝିଅଟେ ଅଢେଇ ବର୍ଷର।
ହଁ ଭଲ ଆଉ।
ଏ ସବୁ ଚାଲିଛି ଆଉ।
ଯାଇ।
ହଉ। ଆଉ କଣ ଖବର ଆଉ ତମ ଗାଁଆଡେ ଯାଇନା ବୋଲିଲି।
ନା ଗାଁ ଆଡେ ଯାଇନି ଯାଇଥିଲି ସେମିତି ଗୋଟେ ଦିନ ଯାଇକି ବୁଲିକି ଆସିଛି।
ହୁଁ ହୁଁ ହୁଁ ହୁଁ ଆଉ ଏନା ଯାଇନ।
ନା ଏଇ ଛୋଟ ଛୁଆକୁ ଧରିକି ଯାଇ ଏଇ ହଇରାଣ ରହିହବନି ତାପରେ ଯୋଉ ପୁଅର ସ୍କୁଲ ଖୋଲା। ରଜ ପରେ ସ୍କୁଲ ଖୋଲିଲା ଆଉ ଏବେ ଯାଇହବନି। ପୁଣି ଦେଖିିବା ସେଇ ଦଶହରା ଛୁଟି ବେଳକୁ ଯଦି ଯିବି ଯିବି ଆଉ।
ହୁଁ ଆଉ ବଢିପାରି ଶିଖିଛ।
ବଢ଼ିପାରିବାତ ସେମିତି ଭଲକି ନୁହଁ କିନ୍ତୁ କାମ ଚଳିଲା ଭଳିଆ ଜାଣିଚି।
ସିକିଚ ଆଉ ହଁ ହଁ ଆଉ ଶାଶୁଘରେ ବଡ଼ ବୋହୁନା ସାନ ବୋହୁ।
ନା ମୁଁ ସାନ।
ଓହୋ।
ବଡ଼ ଅଛନ୍ତି ସେବାହାରେ ରୁହନ୍ତି ମୁଁ ଗାଁରେ।
ଉଁ ହୁଁ ଆଉ। ଆଉ କଣ ଶିଖିଚି ତମେ ସବୁ?
ଆଉ କଣ ଏଇ ରୋଷେଇ ନାଁ।
ମୁଁ କହିଲି ଆଉ ଗୋ
ବୁଲା ବୁଲି ଶିଖିଚି ଆଉ ସିଲେଇ ଶିଖିଚି। ହଁ ବେଳେବେଳେ ସିିଲେଇ କରେ ହଁ ହଁ। ଭଲ କଣ ମୁଁ ନୂଆ ନୂଆ ବନାଏ ଡିଜାଇନ୍ ମୁଁ ଏମତି ମାଷ୍ଟ ର ନୁହେଁ ସିଲେଇର ସେମିତି ବେଳେ ବେଳେ ବନାଏ କାମ ଚଳିଲା ଭଳିଆ ନିଜର ବନେଇ ଦିଏ। ଏମତି ଆଉ ମରାମରି। ସିଧା ସିିଲେଇ ଏରାସବୁ କରିପାରେ ହଁ।
ତିଆରି କରି ସିକିଚ।
ହଁ ବ୍ଲାଉଜ୍ ଟିକେ ଟିକେ ଜାଣିଚି।
ଉଁ ହୁଁ ଲୋକଙ୍କର କରନା?
ହଁ ସେମିତି ଯିଏ ଦିଅନ୍ତି କରିଦିଏ।
ଉଁ ହୁଁ ଆଉ ଆଉ କଣ ଶିଖିଚ? ଖାଲି ବ୍ଲାଉଜ୍।
ହଁ ବ୍ଲାଉଜ୍। ଶିଖିଛି ଡ୍ରେସ୍ ଦେଖି ମୁଁଏଇ ଭିଡ଼ିଓ ଦେଖିକି ଶିଖିଚି।
ଡ୍ରେସ୍ ମୁବନେଇନି କେବେ କିନ୍ତୁ ଆଇଡିଆ ଅଛି। ଟିକେ ଏମିତି ହବ ସେମିତି ହବ କଟାକଟି ଦେଖିଚି ହଁ। କିନ୍ତୁ ଥରେ ଅଧେ ନକଲାଯାଏ ସାହସ ହଉନି ଆଉ ଦେଖି କି ଖାଲି ଯାହା ଜାଣିଚି ଏମିତି ହୁଏ ବୋଲି କେବେ କରିନି।
ଅଁ ହଁ।
ଏଇଆ।
ଉଁ ହୁଁ।
ଆଉ କଣ।
ହଁ ସବୁ କଣ ଆଉ ରାତିରେ କଣ ରୋଷେଇ କରିବ?
ରାତିରେ ରୁଟି ହବ ଆଉ ଦିଟା ଭେଦେଇଚି ଚଣା ତାକୁ ତରକାରୀ କରିବି।
ଓହୋ।
ରୁଟି ଚଣାକ ହଁ ତମେ କୁଆଡ଼େ ସବୁ ବୁ ବୁଲା ବୁଲି କରିଚ ଓଡିଶା ଭିତରେ ସବୁ କୁଆଡ଼େ କୁଆଡ଼େ ବୁ
ଓଡିଶା ଓଡିଶା ଭିତରେ କଣ ସେଇ ଆମର ସେପାଖାପାଖି ଯାଇଚି ବିରଜା ଫିରଜା ଯାଇଚି ପୁରୀ ଯାଇଚି ତାରିଣୀ ଯାଇଚି। ଆଉ ଆମ ର ଏସବୁ ଯାଇଚି ଧବଳେଶ୍ଵର ଯାଇଚି ଆଉ ବାଲେ ଶ୍ବରବି ଜାଇଚି।
ଏମିତିସବୁ ଯାଇଚି ଆଉ ଆଉ ଓଡିଶା ବାହାରେ ଯାଇଚି ଗୁଡ଼ଗାଁ ଯାଇଚି। ଆଉ ଏବେ ଯିବା ବିଶାଖାପାଟଣା ଯିବା ଆଉ ହୁଁ ଆମର ଗୁଡଗାଁରେ ଗୁଡ଼ ଗାଁରେ ଆମର ଅଛି ଅକ୍ଷରଧାମ ଗୋଟେ ବଢ଼ିଆ ଜାଗା ସେଟା ଗୋଟେ ମାନେ ହଁ ବହୁତ୍ ବଢ଼ିଆ ଜାଗା। ହଁ ସେଠିକି ଯାଇଛି ଆଉ ଗୋଟେ ପାର୍କ ଫାର୍କ ସବୁ ଯାଇଛି। ଏନ୍ତି ସବୁ ଟିକେ ବୁଲାବୁଲି ବୁଲି କରିଚି ଆଉ ଉଁ ଭଲ ଭଲ ମଲ୍ ବି ଅ ଛି ଆମର। ସେ ମଲ୍ ଫଲ୍ ଯାଇଛି।
ତମୁକୁ ମାର୍କେଟିଙ୍ଗ୍ କରିବାକୁ ତମୁକୁ ଭଲ ଲାଗେ ନାଇଁ ସବୁ ଝିଅଙ୍କୁ ଟିକେ ମାର୍କେଟିଙ୍ଗ୍ କରିବାକୁ ଭଲ ଲାଗେ।
ହଁ ମାର୍କେଟିଙ୍ଗ୍ ଫାର୍କେଡ୍ରିଂ ଟିକେ ମୁଁ ଯାଏ ଆଉ।
ହଁ।
ଆଉ ଘରେ ବସିକି କିଏ ଏତେ ଘରେ ବସିବ ବୋରିଙ୍ଗ୍ ହେଇ ଯିବନି।
ହୁଁ ଟିକେ ବୁଲାବୁଲି କରି ଆସିଲେ
ହଁ ଟିକେ ଭଲ ଲାଗେ ଆଉ ହୁଁ ହଁ। ହଁ ମୁଁ ତଥାପି ଯାଏ ଆଠ ଦଶ ଦିନେକେ ଥରେ ମୁଁ ଯାହେଲେ ମାର୍କେଟେ ଯିବି। ଶାଶୁ ବି କୁହନ୍ତି ଯା ଟିକେ ବୁଲାବୁଲି କରିକି ଆ ଘରେ ବସିବୁ କଣ କରିବୁ ଆଉ ସ୍କୁଟିଟେ ଆସିଛି ସ୍କୁଟି ଶିକିନି। ଟିକେ ଶିଖିଆ ପେଇଁ ଚାହୁଁଛି କିନ୍ତୁ ଶିଖି ପାରୁନି ଆଉ। ଆଉ ଶାଶୁ ଘରୁକୁ ଗଲେ ଶିକିବା ଆଉ। ଶାଶୁ ଘରୁକୁ ଗଲେ ଶିଖିବା ଆଉ।
ହଁ ଫାଷ୍ଟେ ଫାଷ୍ଟେ ଜଣକୁ କହିବେ କିଏ ପଛରେ ବସି
ହଁ ଆଉ ହଁ। ଆଉ ଏଠି ତ ଇଏ ଫୁଣି ଇଲେକ୍ଟ୍ରି ସ୍କୁଟି ଆଣିଚନ୍।
ଆ ଇଲେକ୍ଟ୍ରି ସ୍କୁଟି ଯେ ହଁ ଅଁ ହଁ।
ଆସିଛି ମୋ ପାଇଁ କିନ୍ତୁ ମୁଁ କୋଉ ଦିନ ବି ହେତେ ଚଲେଇନି।
ହଁ ଧୀରେ ଧୀରେ ଶିଖିଲେ ଚଲେଇବେ ଆଉ ଆସିଛି ତ ଆଉ।
ହଁ।
ହୁଁ।
ଆଉ।
ଆଉ ଝିଅ ଝିଅ କଣ କରୁଛି।
ଝିଅ ଖେଳୁଚି ଝିଅ ତାର ଖେଳୁଚି ଆଉ। ଆଉ।
ହଉ ଆଉ କଣ କହୁନ।
ନା ଆଉ କଣ ଏଇଆ ସବୁ ଆଉ ଆଉ କଣ ତମେ ମାର୍କେଟେକି ଯାଇନ।
କଣ କହିଲ?
ତମକୁ ମାର୍କେଟ୍ ତମକୁ ମାର୍କେଟିଙ୍ଗ୍ କରିବା ପାଇଁ ଭଲ ଲାଗେ ନା।
ହଁ ମାର୍କେଟିଙ୍ଗ୍ ତ ଭଲ ଲାଗେ କିନ୍ତୁ ମୁଁ ଏତେ ମାର୍କେଟିଙ୍ଗ୍ ଯାଇପାରେନି ଶାଶୁଘରୁ। ସେମିତି କୋଉ ବର୍ଷରେ ତିନି ଚାରି ଥର ହେଲେ ପ୍ରାୟ ତିନି ଚାରିଥର ଭିତରେ। ତା ଠୁ ଅଧିକା ହେଇପାରେ ନା।
ଓହୋ ଭାଇ ନିଅନ୍ତିନି।
ନିଅନ୍ତିନି ନୁହଁ ସିଏ ଯୋଉ ଦିନ ଫାଙ୍କାରେ ଥାଆନ୍ତି ନିଅନ୍ତି ତାପରେ ମତେ ଏ ଆବଶ୍ୟକ ନଥାଏ ହଁ ନେଇ ଆସିବେ ସିଏ ଆଉ।
ଉଁ ହୁଁ ସବୁ ଆଣିକି ଦେଇ ଦିଅନ୍ତି ଆଉ।
ହଁ।
ଅଁ ହଁ ହଉ ତାହେଲେ ଯାଅ ତମେ ଘରଦ୍ୱାର ଓଳାଓଳି କରିବ। ମୁଁ ପରେ କେତେବେଳୁକୁ କଲ୍ କରିବି ଆଉ ହଉ ରହୁଛି।
ହଉ ହଉ। ହଁ।